ଆରେ କୁହନ୍ତୁ ।
ଆରେ ନମସ୍କାର ।
ହଁ ନମସ୍କାର ।
ଆଉ କିଏ କିଏ ଅଛ?
ହା ଏ ଓଡ଼ିଆ ରେ କଥା ହୋ।
ଆଉ ମୁଁ କଣ ତେଲୁଗୁରେ କଥା ହଉଚି? ଦି ମୁଁ କହିଲି କି ଖାଇଚ ଭଲ ଅଛ? ଆପଣ ଘରେ ସମସ୍ତେ କେମନ ଅଛନ୍ତି?
କଣ?
ଆପଣଙ୍କ ଘରେ ସମସ୍ତେ କେମନ ଅଛନ୍ତି? ଆରେ କଣ ମାନେ କଣ କରୁଚ କଣ? ହାଲୋ ହାଲୋ । ମୁଁ କଇଲି କଣ କରୁଚ? ଖାଇଚ ଶୋଇଲଣି ହାଲୋ ।
ହାଲୋ କଣ କରୁଚ?
ଖାଏ
କଣ ଚୁପଚାପ୍ କଣ ହେଇଗଲ। ହାଲୋ ମୁଁ କଇଲି କଣ ଖାଇଚ? ହାଲୋ । ହଁ ତମର ନେଟୱର୍କ ଇସୁ ହଉଚି।
କେମିତି ହଉଚି?
ଆଁ
ମୁଁ କେମିତି ଜାଣିଲି ନେଟୱର୍କ ଇସୁ କଣ ହଉଚି ବୋଲି।
ଛାଡ ଆପଣ ରାଗନ୍ତୁନି। ଆଉ କୁହନ୍ତୁ ମୁଁ ଭାବୁଥିଲି କି ଆପଣ ପିତାରାସୀଙ୍କ ନମ୍ବରରେ ଆପଣ ଯୋଗାଯୋଗ କରିବେ କିନ୍ତୁ ଆପଣ ତ ଅନେକ ମାନେ ସଂଖ୍ୟା ଦେଲେ ମତେ
ଆଜ୍ଞା ସେଇ ସେଇ ସଂଖ୍ୟାରେ ହିଁ ଯୋଗାଯୋଗ କରନ୍ତୁ। ମୁଁ ଭୁଲି ଯାଇଚି ଆକ୍ଚୁଆଲି ତାର ଆକଚୁଆଲି ଆମେ ସେଇଥିରେ ଏବେ ମାନେ ଜଷ୍ଟ କିଛି ସମୟ ପୂର୍ବରୁ ହେଇଚି ନା ସେଥିପାଇଁ।
ଓହୋ ମାନେ ବୁଝିପାରିଲେନି। ହଁ ମାନେ ଆପଣ ଯୋଉ ମତେ ଯୋଗାଯୋଗ କରିଥିଲେ ଆପଣ ସେଇ ମାନେ ଆପଣ ସେଇଥିରେ ଯୋଗାଯୋଗ କରିଥିଲେ କି? ହଁ ହଁ ହଁ ହଁ ହଁ ହଁ ଆଜ୍ଞା ଆଜ୍ଞା। ମୁଁ ଆଚୁଲି ମୋର ଟିକେ ଭୁଲ ଦୋଷ ଅଛି ତ ଆଜ୍ଞା ଆଜ୍ଞା ମୁଁ ଟିକେ ଆଚୁଲି ଜଣ ପ୍ରେମରେ ମାନେ ମୁଣ୍ଡ ଦୋଷ
ଏଇ ଶୁଣନ୍ତୁ ଏଇଟା ମାନେ ଗୋଟେ
ଆଜ୍ଞା ଆକଚୁଲି ଆରେ ଆକଚୁଲି ଆ ବୁଝିଲି ବୁଝିଲି ଆରେ ଆକଚୁଲି ମୁଁ ଆମ ଘରେ ପାଖରେ ଜଣେ ମହିଳା ହେବେ ତାଙ୍କୁ ଛାଡ ଆପଣଙ୍କୁ ମୁଁ କିଛି କହିବାକୁ ଚାହୁଁନି ସେ ମୋର ଟିକେ ଗୁପ୍ତ କଥା।
ହଉ ଗୁପ୍ତ ରଖନ୍ତୁ ଆପଣ ମୁଁ ଖାଇ ମୁଁ ସକାଳୁ ଶୋଇଛି ।
କୁଅ ଆପଣ ଓହୋ ଆପଣ ସ୍ବାସ୍ଥ୍ୟ । ଭଲ ନାହିଁ ଆ ମାନେ ଆପଣଙ୍କୁ ଏବେ ଭଲାଗୁଛି ମାନେ ଆପଣ ମତେ କୁହନ୍ତୁ ଆପଣ ସେଇ ଯୋଉ ଗୋଟେ ଜିନିଷ ଖାଆନ୍ତି ସକାଳେ । ଆପଣ ସବୁଦିନ ଆପଣ ତାକୁ ଖାଇଲେ ଖାଲି ପେଟରେ । ହ୍ୟାଲୋ । ମୁଁ କହୁଥିଲି ଆପଣ ଯୋଉ ଜିନିଷ ସବୁବେଳେ ଖାଆନ୍ତି ଆପଣ ସେଇଟା ଆପଣ ।
ଯାଉଚି ଖାଇବି ତାକୁ ଖାଇବି ।
ଆପଣଙ୍କ ଆଗେ ସେଠି ଟିକେ ସେଟା ଗ୍ରହଣ କରି ଦିଅନ୍ତୁ ଆଉ ।
ହଁ ଗ୍ରହଣ କରି ଦେବୀ ଟିକେ ସମୟ ପରେ ଏ ସବୁ ନି କିଛି । ହେ ତୁ କୋଉଠି ଅଛି କହିଲୁ ।
ତମର ଭଏସ କଟ ହଉଛି ମତେ କଣ କହୁଛୁ କହିଲା ।
ଓ ହ ହୋ
ମୁଁ ସେ ହାଲ ହାଲ ମାନେ ମାନେ ଭୁଲ ତମର ଭୟସ କଟ ହଉଛି ମୁ । ତମ ଭଏସ ପୁରା ରହି ରହି ମୁଁ ତମକୁ କହିବି ପଛରେ । ଯାହା କହିଲା ବେଳକୁ କହୁଛ ହଁ ମୋ ନେଟ ଖରାପ ମୁଁ ପୁରା ମୁଁ ପୁରା । ତ୍ରସେଲ ଚଡା ।
ମୋର ସିକ୍ସ ଜି ।
ତମ ସେଭେନ ଜି ଚାଲିଚି ମ ।
ଆଉ ଏମିତି କଣ କହୁଚୁ କିରେ।
ନାଇଁ ନାଇଁ ମଜା କଥା କରୁଥିଲି ଏମିତି କ ହେଇ ଯାଉଛ ବା ।
କାଲି ମତେ ବାରବାର ସେ ଯୋଉ ତା ବିଷୟରେ କଣ ପାଇଁ କହୁଥିଲେ ଆପଣ ।
କାହା କାହା ବିଷୟରେ ।
ସେ ଯୋଉ ଘୁଙ୍ଗୁରା ଲେ ବାଲ ବାଲା ଯୋଉ ବ୍ୟକ୍ତିଙ୍କ ଜଣଙ୍କ ବିଷୟରେ ।
ବାର ବାର ମୁଁ କହୁଥିଲି ଆପଣ ଯେହେତୁ ମତେ କହୁଥିଲେ କି ତାଙ୍କର ଇନଷ୍ଟାଗ୍ରାମ ଆଇଡି।
ସେଇଟା ଆପଣ କହିଲେ ମୁଁ କହିଥିଲି ନା ସେଇଟା ମୋ ମହିଳା ମିତ୍ର ଜଣଙ୍କୁ କହିଥି
କିନ୍ତୁ ଆପଣ ଟିକେ ମତେ ଲାଗିଲ ଆପଣ ଟିକେ ଇଚ୍ଛୁକ ଥିଲେ ବେଲି ତାଙ୍କ ବିଷୟରେ ଜାଣିବା ପାଇଁ।
ସେଇଟା ମୁଁ ଏମିତି କହିଦେଇଥିଲି।
ହଉ ମୁଁ ତାହେଲେ ଆପଣଙ୍କୁ କେବେବି ତାଙ୍କ ବିଷୟରେ କହ କହ କହିବି ନାହିଁ। ରହନ୍ତୁ ମୁ ବହୁ ମୁ ଘୁଅ ।
ସିଏ ମୁଁ ଯୋଉ ଦିନ ତାଙ୍କୁ ଦେଖିଥିଲି ଆ ମୁଁ ଆପଣଙ୍କୁ କହିଥିଲି। ଦେଖନ୍ତୁ ସେ ଦେଖିବାକୁ ବହୁତ ଭଲ ଦେଖା ଯାଉଛନ୍ତି ମୁଁ ଆପଣଙ୍କୁ କହିଥିଲି ହଁ ନା ନାଇଁ ।
ଆଜ୍ଞା ।
ତାପରେ ମୁଁ ଆଉ କେବେ କିଛି କହିନି କି ମତେ ତା ସହିତ କଥା କରାନ୍ତୁ । ମତେ ତା ଆଇଡି ଦରକାର କିଛି ମତେ ଦରକାର ହିଁ ନହିଁ ।
ସେଥି ପାଇଁ ଯେହେତୁ ମାନେ ସମସ୍ତ ସନ୍ଦେହ ମାନେ। ସନ୍ଦେହ ଅଛି ଆଉ କଣ ଆଜ୍ଞା ଆଜ୍ଞା । କୁହନ୍ତୁ ଆପଣ କଣ କରୁଛନ୍ତି ଆମର ଆପଣଙ୍କର । ମାନେ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ କିପରି ଅଛି ଆପଣ କୁହନ୍ତୁ ।
ଠିକ ଅଛି କିନ୍ତୁ ମୁଁ ପୁରା ଶରୀର ପେନ ହଉଛି ମାନେ ଯନ୍ତ୍ରଣା ହଉଛି ।
ଆଜ୍ଞା। ଆପଣ ବ୍ୟସ୍ତ ହୁଅନ୍ତୁନ୍ତି ଆପଣ ସ ମୁଁ ଆପଣଙ୍କୁ କହୁଛି ଗୋଟେ ଉପାୟ, ଆପଣ ସନ୍ଧ୍ୟା ଘଟିକାରେ ଆପଣ ଭଲ ହେଇପାରିବେ।
ଆଜ୍ଞା ହଉ ସନ୍ଧ୍ୟାବେଳେ।ଆପଣ ଭବିଷ୍ୟବାଣୀ କରନ୍ତି?
ଆଜ୍ଞା।ଭବିଷ୍ୟବାଣୀ ମୁଁ କରେ ଟିକେ
ଓହୋ ଆଉ କଣ କଣ କଣ ଦେଖିପାରୁଛନ୍ତି ଆପଣ?
ମୁଁ ଆପଣଙ୍କ ହାତ ଦେଖିକି ଆପଣଙ୍କ ଛୁଆ ପିଲା ବି କହିବି ଆପଣ କେତୋଟି ଛୁଆ ହବ। ଆପଣ କଣ ଭବିଷ୍ୟବାଣୀ କରନ୍ତି?
ଆଁ ସେମତି କେବେ କେବେ ହେଇ
ତାହେଲେ ଆପଣ ମତେ କର୍ ମାନେ ତାର ବା ତାହେଲେ ଆପଣ ମତେ କହିଲେ ଗୋଟେ କଥା ମୋର ଏବେଠୁ ମୋର ଭବିଷ୍ୟ ମାନେ ସବୁ କଳା କାଇଁ ଦେଖାଯାଉଛି।
କାରଣ କଳା ହିଁ ଅଛି।
ମାନେ ଆପଣ ଏମିତି ଟିଏ ମାନେ ଆପଣ ଏମିତି କି କିପରି ମାନେ କହିପାରୁ ସେ ନହଉ ମୋ ଭବିଷ୍ୟ କଳା ଅଛି ବେଲି
ଆପଣଙ୍କୁ ଦେଖା ଯାଉଛି ଆପଣ ବି ଭବିଷ୍ୟବାଣୀ କରନ୍ତି ତ ଆପଣ ମୋଠୁ ଅଧିକ ବଡ ନା ତେଣୁ ଆପଣଙ୍କୁ ଯାହା ଦେଖାଯାଉଛି ସେଟା ଠିକ୍ ଦେଖା ଜାଉ ଥିବ।
ନାଇଁ ନାଇଁ ମତେ ତ ଦେଖା ଯାଉଛି ମୋ ମାନେ ମୋ ଖୁସିରେ ବହୁତ କିଛି ଘଟେଇ ବୁ ଯାଉଚି କିନ୍ତୁ ଆପଣ । ଭବିଷ୍ୟତ ଅବଶ୍ୟ କଳା ହବାକୁ ଯାଉଛି । ତ ମୁଁ ଟିକେ ତାକୁ ଧଳା କରିବାକୁ ଚାହୁଁଛି ମାନେ ପ୍ରାଇମର୍ ବୁଲିକି ଆମର ଯୋଉ ଆସେ ଏସି ଆନ ପେଣ୍ଟ ପ୍ରାଇମର୍ ତାକୁ ମୁ ଧଳା କରି ବାକୁ ଚାହୁଁଚି ।
ପ୍ଲାଷ୍ଟର କରି ଦଉନାହାନ୍ତି।
ନା ପ୍ଲାଷ୍ଟର କଲେ ମୁଁ ପିଲେ କଲେଜ ଯାଇ ପାରିବନି ସେଥିପାଇଁ ମାନେ ବିଦ୍ୟାଳୟ । ଆରେ ଭାଇ କାଲି ଶୁଣ ହ୍ୟାଲୋ । କାଲି ଭାଇ ସେଇଯୋଉ ଆମ ସାଙ୍ଗ ର ଯୋଉ ଭାଇ ଆମର ମିଶ୍ରଙ୍କଭାଇ ଭାଇ ତାଙ୍କ ସହିତ । ତ ମୋତେ ହସ ଲାଗିଲା ଭାଇ ସେ ଖାଲି କଲେଜ୍ ବିଶ୍ୱବିଦ୍ୟାଳୟ କଲେଜ୍ ବିଶ୍ୱ ବିଶ୍ୱବିଦ୍ୟାଳୟ କଲେଜ୍ ବିଶ୍ୱବିଦ୍ୟାଳୟ ଭାଇରେ କଣ କହିବି ହୋ ଭାଇ ହସି ହସି ବି ସିଏ ଯୋଉ ସିଏ ଯୋଉ ତର୍ ତର୍ ରେ କଥା ହଉଛନ୍ତି ମୁଁ ପୁରା ସକ୍। ମାନେ ତା ମାନେ ଟୋଟାଲି ନଷ୍ଟ। ହଁ ପା ନଷ୍ ତୋ ଫେର୍ ମୁଁ କଣ କହିଲା କି ମୁଁ ଆକ୍ଚୁଲି ମୋ ପାଠ ଲଖିବି ସେ କ- କଣ ସେ କଣ କହିଲା ଲେଖିବୁ। ମୁଁ ଆଁ, ଆ, ଆ, ଆ ଏମତି ହଉଚି ସିଏ ବି ପାଟି ଲା ଚେଇଥିବ।
ସିଏ ନା ଷ୍ଟାଟିଙ୍ଗ ରେ ମାନେ ଷ୍ଟାଟିଙ୍ଗ କହୁଚୁ, ସାମ୍ନାରେ ତବେ ଆସିକି ଆଉ କଣ ଗୋଟେ କହିଦେଇକି ପଳେଇବେ। ପ୍ରୋସେସ୍ ରେ ଟାଇମ୍ ଲାଗିବ କି
ତାଙ୍କ ସର୍ତ୍ତରେ ମୁଁ ତାଙ୍କ ସହିତ ମୁଁ ଫାଷ୍ଟ ଟାଇମ୍ କଥା ହେଲି ଦି ମାନେ ଦୁଇ ମିନିଟ୍ ହେଲା। ଯୋଉ ଯୋଉ ବୋଲି ମୋତେ ଟିକେ ଏକ୍ଚୁଲି ଟିକେ ଅକଡ୍ ଲାଗିଲା। ଯେହେତୁ ମୁଁ ତାକୁ ଜାଣିନଥିଲି। ତ ସିଏ ମୋତେ ଟିକେ ଅ, ସିଏ ମୋତେ ଅଲଗା କଥା କ-କହୁ କହୁଥିଲେ ତ ମୋର ଟିକେ ଅବାଗିଆ ଲାଗିଲା। ଏ ଯେତେବେଳେ ଦୁଇ ମିନିଟ୍ ପରେ କେତେବେଳେ ଆମେ କାଲି ଆମେ ଏଗାର ମିନିଟ୍ କଥା ହେଇଗଲୁ ମୋ ଜଣାପଡିଲାନି। ସିଏ ମୋତେ କହି ଚାଲିଛନ୍ତି। ତାପରେ ଏ ତାପରେ ସିଏ ମାନେ ଏ ସେ ସେତେବେଳକୁ ମୁଁ ତାଙ୍କୁ ଯୋଗଯୋଗ କରିଥିବି। ତାପରେ ସିଏ ମୋ ଯୋଗଯୋଗ କଲେ। ସିଏ ବି ପୁଣି ସିଏ ମୋତେ କହି ଚାଲିଚ ତାପରେ ମୁଁ ଭାବିଲି କି ଏଗେନ୍ ତାଙ୍କୁ ଯୋଗାଯୋଗ କରିବି କିନ୍ତୁ ସିଏ କୁଆଡେ ହଜିଗଲେ ବା ତାଙ୍କୁ ଖୋଜିକି ପାଇଲିନି।
ଶୋଇପଡିଥିବେ।
କେଜାଣି ମୁଁ ଜାଣିନି ତାପରେ
ଆପଣଙ୍କୁ ତାଙ୍କ ସହିତ ଯୋଗାଯୋଗ କେମିତି କଲେ ମାନେ ଆପଣ ତାଙ୍କୁ ମିଶିଜ୍
କାଇଁନା ଆପଣଙ୍କ ଆପଣ ଆକଚୁଆଲି କାଲି ମୁଁ ରାତିରେ ଆପଣଙ୍କ ମିତ୍ର ସହିତ କଥା କଥା ହୋଇଥିଲେ, ଆପଣ ଯୋଉ ଆମ ଯୋଉ ର ପିଲାମାନେ ଆମ ଯୋଉ ଲାଲି ଚୁଟି ମିତ୍ର ଆପଣଙ୍କର, ତାଙ୍କ ସହ କଥା ହୋଇଥିଲେ ଦେନ୍ ଆଗ ସେ ଆଗେ ମତେ ଯୋଗାଯୋଗ କରିଥିଲେ ମୁଁ ଖାଇସାରିଲା ପରେ ତାଙ୍କୁ ଯୋଗାଯୋଗ କରିଥିଲି।ତାପରେ ଖାଇବା ଖାଇସ୍ ଖାଇସ୍ ତାଙ୍କୁ ଯୋଗାଯୋଗ କଲା ପରେ ପାଞ୍ଚ ମିନଟ୍ ପାଞ୍ଚ ଘଟିକା ପରେ ମୁଁ ଯୋଗାଯୋଗ ମୁଁ ଯୋଗାଯୋଗ କରୁ ଥିଲି ତାଙ୍କର ଭା ସ ତାଙ୍କୁ । ହ୍ୟାଲୋ ଶୁଭୁଚି ଟି ମୋ କଥା ଆଜ୍ଞା ତାଙ୍କ ଭାତରୁ । ତାଙ୍କ ଭାତ କରିଥିଲା ତାର କିଛି ସମୟ ପରେ ଆମ ଯୋଉରା ପତଳି ସାଙ୍ଗ ଅଛନ୍ତି।
ଆଜ୍ଞା।
ସୁଯୋଗ କରିଥିଲେ।
ତାଙ୍କ ନାମ ଆମେ ଦବା ଛୁଇଁ।
ତାଙ୍କ ନା ଦବା ନା ତାଙ୍କ ନା ଛୁଇଁ ଛୁଇଁ ହଁ ଛୁଇଁ ହ ମାନେ ତାପରେ ମତେ ଛୁଇଁ ଛୁଇଁ ତା ସରି ଆରେ ଭୁଲିଗଲେ ତାଙ୍କୁ ମୁଁ ତାଙ୍କ ନାଁ ହେଇଛି ମୁଁ ଛେଳି।
ଛେଳିଆ ହ ହଉ।
ସେଇଟା କଲେଜରେ ଯିବେ ତାଙ୍କୁ ମୁଁ ମୁଁ ତାଙ୍କୁ କହିକି ଭୁଲି ଗଲି। ତାଙ୍କ ନା ଛେଳି ମୁଁ ଦେଇଚି ହେଲା ମୁଁ ତ ବାଘ ସବୁ ସବୁ ଛୁଆ ଆ ଆମେ ତ ସେର।
ଓହୋ ମୋର ନାମକରଣ କଣ ହେଇନି?
ତମେ ହେଲେ କଣ କଇଲ ତମେ ହେଲେ ଆମର ମୁଁ ତମକୁ ଭାବୁଚି ତମ ନା ହେଲା ଠେକୁଆ। ତମେ ଟିକେ ମୁଁ-ତମୁ-ମୁଁ-ତମୁ-ମୁଁ ତମକୁ ପଛରେ ତାକୁ ମୁଁ ତମକୁ ପୁରା ବୟାନ କରେଇବି।
କଣ ପାଏଲକୁ ବି ଲାଗେ ମୁଁ ଠେକୁଆ ସିଏ ମୋ
ମୁଁ ଆପଣଙ୍କୁ କହିଲି ଆକଚୁଲି ମୁଁ ଆପଣଙ୍କୁ କହିଲି ତାର ଗୋଟେ ଆଜ୍ଞା। ତା ମାନେ ତାର ଗୋଟେ ଆଜ୍ଞା ବୁଝିଲି। ମୁଁ ମୁଁ ମୁଁ ମୁଁ ଆପଣ ଙ୍କୁ ଗୋଟେ ଜିଷ ପାଇଁ କିହିଲେ ଠେକୁଆ ଆପଣ କୁ ମୁଁ କିଛି ସମୟ ପରେ ତାଙ୍କୁ ଯୋଗାଯୋଗ କରେଇବି।
ସିଏ ମୁଁ ମାନେ ମୋର ସେବ ମାନେ ସିଏ ଏଠୁ ସେବ କରି ଚନ୍ତି ମୋର ନମ୍ବର ଟି
ଆଜ୍ଞା ଏ ଛାଡ଼। କିନ୍ତୁ ଆପଣଙ୍କ ନାଁ ମୁଁ ଦେବି ମୁଁ ଆପଣଙ୍କ ଦେବୀ ଭାବୁଛନ୍ତି ମୁଁ ଆପଣ ଙ୍କ ବେ ବି କଣ ଦେବି ଭାବୁଛି?
ହ
ମୁଁ ହଉଚି ମୁଁ ମୁଁ ମୁଁ ଏବଂ ଆପଣ ଭାବିକି କହିବେ
ଆଜ୍ଞା ଠିକ୍ ଅଛି ନିଶ୍ଚିନ୍ତ ରୂପରେ ଆପଣ ସମୟ ନିଅନ୍ତୁ ଭାବନ୍ତୁ ଆ ମ
ଆଜ୍ଞା କାରଣ ମୁଁ ତାଙ୍କ ଆଜ୍ଞା କାରଣ ତାଙ୍କର ମୁଁ ସେଇ ଛନ୍ଦ କପଟା ନା ମୁଁ ନେବେନି ଯେହେତୁ ଆଉ ଜଣେ ଆପଣଙ୍କୁ ଡାକୁଛନ୍ତି ତ ମୋର ଟିକେ ତାଙ୍କୁ ଛନ୍ଦ ଲାଗିବ ତ ତାହା ପାଇଁ ମୁଁ ଆପଣଙ୍କ ପାଇଁ ଟି ଅଲଗା ନାମକରଣ କରିବି ହଁ।
ନାମକରଣ ମୁଁ ମୁଁ କଣ ଏବେ
କାଇଁକି ଆପଣଙ୍କର ଏକୋଇସିଆ ଅଛି ଗତକାଲି ସେଥିପାଇଁ। ଛାଡ଼ନ୍ତୁ ମୁଁ କହୁଥୁଲି କି ଭାଇ ଆମ ମାନେ ଆମ ମାନେ ସେ ଯଉ ଛେଳି ଅଛନ୍ତି ଛେଳି ଯୋଉ ଛେଳି ମତେ ମାନେ ଯୋଗାଯୋଗ କରେଇଥିଲେ ତ ଦୁର୍ଭାଗ୍ୟବସତ ନଅ ମିନିଟ ସମୟ ପରେ ତାଙ୍କର ଆମ କାମ କଲଟେ କଟି ଯାଇଥିଲା।
ଆଜ୍ଞା ଆପଣ ଯଉଟା କହି ଦଉଚନ୍ତି ଗୋଟେ
ମାନେ ଆମର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଆଜ୍ଞା।
ତାପରେ କିଛି ସମୟ ପରେ ଆମର ଯୋଉଟେ ଅଛନ୍ତି ଚଷମା ପିନ୍ଧିକି ଯୋଉ ମହିଳା ଜଣଙ୍କ?
ଆଜ୍ଞା ଆଜ୍ଞା।
ହଁ ସେ ହେଲା ବଣ ଭୁଆ ତ ତାଙ୍କୁ ମୁଁ ଯୋଗାଯୋଗ କଲା ପରେ ତାଙ୍କୁ ମୁଁ ନାଁ ଦେଇନି ହେଲା।
ଆଜ୍ଞା।
ଆପଣ କଇଲେ ପା
ଆଜ୍ଞା ହଁ।
ଆଜ୍ଞା ତ ମୁଁ ତାଙ୍କୁ ଯଦି ମୁଁ ସିଏ ମତେ ସିଏ ମତେ କଇଲେ କି ସିଏ ମତେ ଯୋଗା ଯୋଗ କରିବେ କିନ୍ତୁ ଦୁର୍ଭାଗ୍ୟ ବସନ୍ତ ମୁଁ ତାଙ୍କୁ ଯୋଗାଯୋଗ କରିବାକୁ ଗଲା ବେଳକୁ ଋଷି ମୁ ତାଙ୍କୁ ଯୋଗାଯୋଗ କରିବି ତାପରେ ଆମେ ଯୋଗାଯୋଗ କଲା ମଧ୍ୟରେ ଆମର ଯୋଉ ଅଛନ୍ତି ଯୋଉ ଆମର ଅ ଘୋଡ଼ା ତାଙ୍କୁ ଯୋଗଯୋଗ କରିଥିଲେ। ତାପରେ ସିଏ ଆମକୁ ମା ସତ୍ ତାପରେ ଆମର କଲ୍ ବିଚ୍ଛିନ୍ନ ମାନେ ସିଏ ତ୍ ତାପରେ ଆମର କାମ ବିଚ୍ଛିନ୍ନ ହୋଯାଇଥିଲା ଦେନ୍ ତାପରେ ସେତା ତାଙ୍କ ସହ ଯୋଗାଯୋଗ କରିଥିଲେ। ତାପରେ ଟିକେ ଆପଣ ଶୁ ସମୟ ହୋଇଗଲାଣି ଟିକେ ଆପଣ ରହିଯାନ୍ତୁ। ମୁଁ କହିଥିଲି କି ସିଏ ବି? ଚେଳା ବସ୍ତି ମିଷ୍ଟର୍ ମାତେ ମୋର
ମୁଁ ରଖୁଛି ଅଛି ଶୁଣନ୍ତୁ ଧନ୍ୟବାଦ।
ଆଜ୍ଞା।